ହ୍ୟାଲୋ। ଜୟ ଜଗନ୍ନାଥ ଭାଇ। ଭଲ ଅଛନ୍ତି?
ଭାଇ ଶୁଭସକାଳ।
ଶୁଭ ସକାଳ।
ଆଜ୍ଞା।
କେମିତି ଅଛନ୍ତି?
ହଁ ଭାଇ ଭଲ ଅଛି ବହୁତ ଭଲ୍।
ଓହୋଃ, ଆଉ ପାଗ କେମିତି?
ପାଗ ଶୁଖିଲା ପାଗ ଟିକେ ଆଜି ଦେଇଛି ମେଘ ତ ଛାଡି ଯାଇଛି।
ହଁ-ହଁ ଆମର ବି ଏପ୍ ଏପଟେ ସେମିତି ହେଇଛି।
ଆଜ୍ଞା।
ଆରେ ଟିକେ ଭଲ ଲାଗୁଛି ଆଉ।
ଆଜ୍ଞା ଡେଲି ଟିକେ ମେଘ ପକେଇଲେ କଣ କି-ଇ-ଇ ଭଲ ଲାଗୁନି। ତା ପାଇଁ ଲୁଗାପଟା ବି ଆମର ଶୁଭୁନ୍ ଶୁଖୁନି ଗନ୍ଧଉଛି।
ହଁ ହଁ।
ଆଜି ଟିକେ ପାଗଟା ଶୁଖିଲା ପାାଗ ଦେଇଛିି ବହୁତ ଭଲ ଲାଗୁଛି, ପରିବେଶ।
ହଁ ଆଜ୍ଞା। ଆଉ କଣ ଖାଇଲେ ଜଳ ଜଳଖିଆ?
ଜଳଖିଆ ମୁଁ ଚୁଡା କଦଳୀ ଖାଇଥିଲି। ଏବେ ଗାଧେଇ ମୁଁ ଭାତ ଖାଇ ସାରିଲିଣିି ନିତ୍ୟକର୍ମ ସାରିକି।
ଓ ହୋ।
ଆପନ କଣ ଖାଇଚନ୍ତି?
ହଁ ମୁଁ ଭାତ ଖାଇଲି।
ଭାତ?
ଆଉ କ ଇଏ ତରକାରୀ କଣ କରିଥିଲେ?
ତରକାରୀ ଭାତ ଆଉ ଆମର ହେଇଥିଲା ଅଣ୍ଡା ଝୋଳ। ଆଉ ଆମ୍ବ।
ଆମ୍ବ ସରିନି କି?
ନାଇଁ ଆଜ୍ଞା ସରିଗଲାଣି କଲିମି ଆମ୍ବ ଆସୁଛି ବିକା ଦୋକାନକୁ।
ଓ ହୋ।
ଦୋକାନରୁ ଆଇଥିଲା ଆଉ କଣ।
ଆପଣଙ୍କର ଦୋକାନ ଅଛି?
ଆଜ୍ଞା-ଆଜ୍ଞା ବଜାର ଅଛି।
ଆଚ୍ଛା ଆଚ୍ଛା।
ଆଜ୍ଞା। ଆପଣଙ୍କୁ ଆଡେ ଆମ୍ବ ମିଳିନି?
ଆମର ଏପଟେ ସବୁ ସରିଗଲାଣି। ପଣସ-ଅ-ଅ ଟିକେ ଟିକେ ଅଛି ଆଉ।
ଆମ ଏପଟେ ସବୁ ଆଭେଲ ପଣସ ଅଛି, ଆମ୍ବ ଅଛି ଯାହା ଖୋଜିବେ।
ହେ ହେ। ତାହେଲେ ଉଁ-ଉଁ ଏ ବହୁତ ବଢିଆ ଆଉ। ଆମର ଟିକେ ଅଭାବ ରହିଯାଇଛି।
ଆଜ୍ଞା।
ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ଭଲ ଅଛନ୍ତି।
ଓହୋଃ, ଆମ ଘରେ ବି ଭଲ ଅଛନ୍ତି।
ଆଜ୍ଞା।
ଆଉ ଆଜି କୁଆଡେ ବୁଲାବୁଲି କରି‌ ଯିବେନି କି?
ବୁଲାବୁଲି ଆଜ୍ଞା କିଛି ନାହିଁ, ଏବେ-ଏ-ଏ ଆଉ ଟିକେ ଗଲେ ଟିକେ ତାସ୍ ଖେଳା ଟିକେ ହବ ତ ତାସ ଖେଳା ହବ ତାପରେ ଆଜ୍ଞା।
ଓହୋ ତାହେଲେ ମାହଲ ଟା ଜମେଇ ଦେବେ ଆଉ।
ଆଜ୍ଞା ଆଜ୍ଞା ଦିହିପର ଟିକେ ବସି ବସି ତ ବିଯେଡା ଲାଗୁଛି। ତ ଦିହିପର ଟିକେ ତାସ ଖେଳ ହେଇଗଲେ ମାଇଣ୍ଡ ଟିକେ ଫ୍ରି ହେଇଯାଉ। ତାପରେ ଖାଇ ପିକି ପୁଣି ଉପର ବେଳା କ୍ରିକେଟ ବାଡିଆ ହବ।
ହଁ ଆଜି ଆଜି ପାଗ ସୁଯୋଗ ଦେଇଛି ଜମା ହାତ ଛଡା କରନ୍ତୁ ନାହିଁ।
ନାଇଁ ନାଇଁ। ଆଜ୍ଞା ଆମର ମେଘ ପକେଇଲେ ଖେଳ ବି ହୁଏ ସର୍ଟ ବାଉଣ୍ଡରି ହୁଏ।
ଓହୋ।
ଆମର ସେଇ ଜାଗା ଟା ବାଲି ଜାଗା ତ ଟିକେ ସେଥିପାଇଁ ଖେଳିବାକୁ ସୁବିଧାହେଉଛି। ଏଠି ନହେଲେ ପିଲା ବି ଆସନ୍ତି ଷଡ ବାଣ୍ଟରି ରୁହେ। ପାଞ୍ଚ ଛଅ ଜଣ ହେଇଗଲେ ଷଡ ବାଣ୍ଟରେ ଆମ ଖେଳ ହେଇଯାଏ।
ହୁଁ ବାଲି ଜାଗାରେ ପିଚ କେମିତି ଟାଣ ରୁହେ?
ଆଜ୍ଞା ପାଣି ଫାଣି ମାନେ ରୁହେନି ଆଉ ଅ ବାଲିଆ ମାଟି ଆଉ ବାଲି ଆଉ ମାଟି ପ୍ଲସ ମିଶିକି ସେ ଜାଗାରେ ଟିକେ ଷ୍ଟଙ୍ଗ ଟିକେ ଅଛି ଆଉ।
ଓହୋ।
ନହେଲେ ଯୋଉ ଯୋଉ ଦିନ ବେଶୀ ହେଇଥିବ ମେଘ ସେଦିନ ଆମେ ତାପରେ ଭଲ କି ଟିକେ ବାଲି ଛିଞ୍ଚି ଦେଇ ଖେଳ ହବ। କେବଳ ଯୋଉଠି ବ୍ୟାଟିଂ କରାହେଉଛି।
ଆଉ ବୋଲିଂ ଯୋଉଟେ କରାହଉଛି। ସେଇଟେ ଯୋଉ ଯୋଉଠି ବଲ୍ ଟା ପଡିବ ସେଇଠେ ଆ ବାଲିରେ ଦବିଯିବ ନା ବଲ। ଯୋଉଠି ବ୍ୟାଟିଙ୍ଗ ହଉଛି ଆମର ସେଇଠି ବାଲି ଯୋଡେ ପକେଇକି ଖେଳା ହବ।
ଆ ଯୋଉ ୱେଟେ ହଁ ହଁ ୱିକେଟ ଯୋଉ ବନ ବନେଇଛନ୍ତି। ଇଟା ରଖିକି ଖେଳୁଛନ୍ତି ନା ଆ ନିଜେ ହିଁ ବନେଇଛନ୍ତି।
ଷ୍ଟମ।
କିଣା ହଁ ହଁ। ବଢିଆ ଆଉ ହଁ ହଁ।
ଆପଣ ଖେଲି ନାହାନ୍ତି ଆପଣ ଗୋଟେ
ଆପଣଙ୍କ ସା ମୁଁ ଏ ଏତେ ଖେଳିନି ଭାଇ ଟିକେ ଟିକେ ଖେଳିଛି ମତେ ଭଲରେ ଆ ବ୍ୟାଟିଙ୍ଗ ବି ହୁଏ ନାହିଁ। ମୁଁ ଖାଲି ଦର୍ଶକ ଭଳିଆ ଯାଏ ଆଉ।
ହଁ ଆଜ୍ଞା ଭଲ କିଛି ଅସୁବିଧା ନାହିଁ। ଖେଳର ଯେତିକି ମଜା ଦର୍ଶକ ମାନେ ଅଧିକ ହିଁ ଲାଭ ଉଠେଇଥାନ୍ତି।
ହଁ ହଁ।
ମୁଁ ବି ଆମର ଖାଲି ବୋଲିଂ କରେ ବ୍ୟାଟିଂ ମଧ୍ୟ ଆସିନି।
ହଁ ହଁ। ଆଉ ଦର୍ଶକ ମାନଙ୍କ ଯୋଗୁ ଖେଳାଳି ମାନଙ୍କୁ ଆହୁରି ଉତ୍ସାହ ଲାଗେ ଆଉ
ଆଜ୍ଞା ଆଜ୍ଞା। ଆଜ୍ଞା ସେଟା ତାପରେ କହିବେ ତାଙ୍କୁ ମଜା ଲାଗିବ ନା ସିଏ ଦେଖନି ଯେ।
ହଁ ହଁ। ଆଉ ଆପଣ କେବେ ଅନୁଭବ କରିଛନ୍ତି ଆପଣଙ୍କୁ ଦର୍ଶକ ମାନେ ଏ ଉତ୍ସାହିତ କଲେ ଆପଣଙ୍କ ଜଶ ବଢିଆର।
ଆଜ୍ଞା ଆଜ୍ଞା।
ଓ କଣବସିଏ ମ୍ୟାଚ ମ୍ୟାଚରେ ନା କେମିତି?
ଆଜ୍ଞା ମ୍ୟାଚରେ ଟୁର୍ଣ୍ଣାମେଣ୍ଟ ରେ ବି ସବୁ ଗଡେ ଉତ୍ସାହିତ ହେଇଛି।
ଓହୋ ଆଉ ଜସ୍ ବଢିକି କଣ ଆ କେ କେତେ କେତେ ରନ୍ କରିଛନ୍ତି?
ଆଜ୍ଞା ମୋ ଦ୍ଵାରା ମୁଁ ଗାଉଲି ଖେଳରେ ଖେଳିଛି ଟୁର୍ଣ୍ଣାମେଣ୍ଟ ଏତେ ଅଧିକାଂଶ ଇଏ ଖେଳିଲି। ଗାଁଉଲି ଆମ ଖେଳରେ ଖେଳଛି। ଓ ପିଲାମାନେ ମତେ ବହୁତ ଉତ୍ସାହିତ କରଛନ୍ତି ମୁଁ ମାଡେଇ କି ପଚାଶ ଯାଙ୍କେ ହାଇଷ୍ଟ ହବ।
ଓହୋ।
ହାଫ ସେଣ୍ଟୁରୀ।
ତାହେଲେ ତ ବହୁତ ବଢିଆ ଖେଳୁଛନ୍ତି।
ଆଜ୍ଞା।
ମତେ ଖେଳିବାକୁ ବହୁତ ଇଚ୍ଛା କିନ୍ତୁ ଲୋକେ କଣ ଭାବିବେ ସେଇ ଇଏ ମାନେ ଘ ବାଡେଇ ନ ପାରିଲେ କଣ କହିବେ ବୋଲି ମତେ ଟିକେ ଭୟ ଲାଗେ ତେଣୁ ଖେଳେ ନାହିଁ ଖାଲି ଦେଖେ।
ଆଜ୍ଞା କ ଆଜ୍ଞା ଆମର ଏପଟେ ଏମତି କିଛି ନାହିଁ। ଯାହା ଇଚ୍ଛା ଯିଏ ହେଲା ଯେମିତି ଖେଳିବ। ତ ବାଡେଇ ନପାରିଲେ ସେଇଟା ତ ତାଙ୍କ ଇଏ ନା ଆମେ କହିବା ସେ ପିଲା ଟା ଖେଳି ପାରୁନି ତାକୁ ତା ବଲି ତାଙ୍କୁ କୋଉ ଦିନ ବ୍ୟାଟି ବୋଲି ଦବାନି କି? ନାଇଁ ଘରେ ଯେମତି କ ତାକୁ ବା ପାଠ ଆସୁନି ଦିନଟା ଆସୁନି ବୋଲି ଆଉ ଦିନଟେ ଛାଡ଼ିକି ତ ଦେଖ?
ହଁ।
ଆଉ ଦିନ କରେ ମାନେ କେହି ବି ନାହାନ୍ତି ଯେ ଦିନ କରେ ସବୁ ଜିନିଷ ପ୍ରାକ୍ଟିସ କରିକି ଆ ରେଡି ହେଇଯାଉଛନ୍ତି ମାନେ ଖେଳିିବା ଭଲ ଖେଳଛନ୍ତି। ଏମିତି କେହି ନାହାନ୍ତି ନା ଆସ୍ତେ ଆସ୍ତେ ଏତେ ଧୀରେ ଧୀରେ ହେବା ଠୁ ହବ ଆଉ ଚେଷ୍ଟା କର।
ହଁ। ଆଉ କେଉଁ କେଉଁ ଖେଳ ଖେଳୁଛନ୍ତି?
ଆଜ୍ଞା।
ଆ କ୍ରିକେଟ ବ୍ୟତୀତ ତ ଆଉ କଣ କଣ ଖେଳୁଛନ୍ତି?
କ୍ରିକେଟ ଖେଳୁଛି, ତାସ ଆଉ ମୋବାଇଲ ଫ୍ରି ଫାୟାର ହେଇ ଖେଳୁଛି।
ଆଚ୍ଛା ଆଚ୍ଛା। ତାହେଲେ ଫ୍ରି ଫାୟାରରେ ଓଡିଆରେ ଖେଳୁଥିବେ ଆଉ।
ଆଜ୍ଞା ଏଇ ଘରେ ଆମ ଗାଁରେ ହିଁ ହେଇଚି। ସମସ୍ତେ ଖେଳଛନ୍ତି ତ ନାଇଁ ପଜି ଆଜ୍ଞା ଆ ଭାଇ ଏବେ ତ ଉ ବଡ ଭାଇ ଆମର ଯୋଉ ଅଛ ନ୍ତି ଜଣେ ସିଏ ଖେଳୁଥିଲେ ଆ ମର ନିଜ ଭାଇ ବି ଖେଳୁଥିଲେ। ତ ସିଏ ବଡ ଭାଇ ଆଉ ଖେଳୁନାହାନ୍ତି ତ ଏବେ ଟିକେ ବନ୍ଦ ହେଇଯାଇଚି ହେପରେ
ହଁ।
ଖେଳଛୁ ସମସ୍ତେ ପିଲା କଲେ ଅଜୁ ଏକୁଟିଆ ଖେଳଚୁ ଆଉ ଆସ ମିଶି କି ଖେଳିବା ଫ୍ରୀଫାୟାର
ଏଇ ଟା ସମୟ
ନା ହଁ। ନା ହଁ ହଁ। ଆଉ ଭାଇ କେବେ ଦୂର ଜାଗା ଖେଳିବାକୁ ଯାଇ ଦୂର
ଆମ ଗାଟେ ଯା ଆଜ୍ଞା ଦୂର ଯା ମୋର ଏଇ ପାଖାପାଖି ବେଶୀ ଦୂର ବାଟ ଯାଇନୁ ମ
ଆମ ଏଇ ଲୋକାଲ ଏରିଆରେ ଅଳ୍ପ ଖେଳୁଛୁ ଆଉ।
ଆଉ ପଡିଆ ଟା କେମିତି ବଡ ଅଛି ନା ଛୋଟ?
ଆଜ୍ଞା ବଡ ଅଛି। ବଡ ପଡିଆ ତାପରେ ଆମ ଏଇ ଏରିଆ ଭିତରେ ସବୁଠୁ ଆମ ପଡିଆ ଟା ଭଲ ଅଛି।
ଓହୋ ପଡିଆର ନାଁ କଣ?
ପଡିଆ ର ନାଁ ହଉଚି ନଈଆଠ କ୍ରିକେଟ ଗ୍ରାଉଣ୍ଡ।
ଓହୋ ଆମର ବି ଏ ଏଠି ପ୍ରାୟ ଫୁଟବଲ ବେଶୀ ଖେଳନ୍ତି ହଁ ପ୍ରତ୍ୟେକ ଗାଁ ରେ ଗୋଟେ ଗୋଟେ ଓହୋ ଆପଣଙ୍କର ବି ଫୁଟବଲ ଖେଳନ୍ତି?
ନାଇଁ ଆଜ୍ଞା ଆମର ଏଇଠି ଆଉ ଗୋଟେ ପଡିଆ ଅଛି ଯୋଉ ବଜାରରେ ସେଠି କେବଳ ଭଲିବଲ ଖେଳ ହୁଏ ନଦୀ ସାଇଟରେ
ଆହୋ
ସୁବିଧା ଅଛି
ଆ ଆହ
ଭଲି ଆମର ତ କିଏ ଖେଳିଲଥିବି ନୟା ରେ ଅ ହଁ ଏଇପୋଟେ ମୁଁ ଯାଇନି ସେପଟ ଇଏକୁ ଆରପଟ ଏରିଆକୁ ଏଇପଟେ ଆମର ଭଲି ଆଉ କ୍ରିକେଟ ଖେଳ ଅଧିକାଂଶ ହଉଚି।
ହ ହ। ଆମର ଏପଟେ ପ୍ରତ୍ୟେକ ଗାଁ ରେ ଗୋଟେ ଗୋଟେ ଏ ଉଁ ପଡିଆ ଅଛି।
ଆଜ୍ଞା।
ଏଁ ଫୁଟବଲ୍ ପ୍ରାୟ ଖେଳନ୍ତି।
ଆଜ୍ଞା।
ଆଉ ରାଜ୍ୟସ୍ତରୀୟ ମଧ୍ୟ କେତେ ଜଣ ଖେଳୁଛନ୍ତି ଆଉ
ଆଜ୍ଞା ଆଜ୍ଞା।
ଆପଣଙ୍କ ଆଜ୍ଞା କୁହନ୍ତୁ।
ଆପଣ ଯୋଉ ଖେଳୁଛନ୍ତି ରେଡ ବଲ ନା ଟେନିସ୍ ବଲ ଗ୍ରୀନ ବଲ।
ଆ ଟେନିସ୍ ବଲ୍ ଖେଳୁଛନ୍ତି ଆଉ ଡେଟ ବଲ୍ ବି।
ରେଡେ ଟା।
ସବୁ ଅଭ୍ୟାସ କରୁଛନ୍ତି ସବୁ ପ୍ରକାର।
ସବକାର ଡିଉଜୁ ଭଲ ଡିଜୁ।
ହଁ ହଁ ସେଇଟା ବି ହଁ ହଁ। ମୁଁ ତ କେବେ ଖଳିନି। ହ ହ ମୁଁ ତ କେବେ ଖେଳିନି ଭାଇ।
ଆଜ୍ଞା।
ମୁଁ ତ କେବେ ଖେଳିିନି ସେ ବଲ୍ ଗୁଡାକର ମାନେ ଲକ୍ଷଣ କେମିତି ତାର ଗୁଣ ସେଇଟା କିଛି ଜାଣିନି।
କୋଉ କଲବ୍ଦ ଦେଖିଥିବେ।
ଅହ।
ହଁ ସେ କଲର କହିଲେ ମୁଁ ଯାଣଦେବି କୋଉ ବଲ।
ଅ ରେଡ଼େ।
ରେଡ ରେଡ ରେଡେ ଟେନିସ୍ ରେଡେ ଟେନିସ୍। ଗୁରୁ ବଲ କୁହାଯାଏ ଓଡିଆ ରେ।
ଆଉ ଯୋଉ ହଳଦିଆ କଲର।
ହଳଦିଆ ଗ୍ରୀନ୍ କଲର ଟିକେ।
ଆ ହଁ ହଁ।
ଲାଇଟି କଲ ଲାଇଟି କଲର ଟା।
ହଁ।
ସେଇଟା ହଉଛି ଟେନିସ ଗ୍ରୀନ୍ ଟେନିସ।
ହଁ ହଁ।
ସେଇଟା ଗୋରୁ ବଲଠୁ ଟିକେ ହାଲକା ହବତ ସେଇଟାରେ ଆମର ସଟବାଟ ଖେଳ ବି ହୁଏ ଅଧିକାଂଶ।
ଆଉ ଯୋଉ ଡେଟେ ବଲ କେମିତି ଦେଖିବାକୁ।
ଡିଉଜ ବଲ୍ ଡିଉଜ ବଲ ଟା ହାଡ ଟିକେ ରହିବ ନା ଆସୁଛି ତାର ଅ ନାଲି କଲର ପୁରା ଦେଖିଥିବେ।
ଆ ହ।
ହାଡ ଟିକେ ଆଉ ତାର ବ୍ୟାଟ ବି ଏମତି ଅ ଗଦା ଭଳିଆ ବ୍ୟାଟ।